କୁହ କୁହ ହଁ ଆମ ଶୁଭୁଛି ମୁଁ କଣ କରୁଛି ନା ବେଳେ ବେଳେ ଯଦି ମୋର ସେ ଯେଉଁ ପାୱାର ପଟରଟାକୁ ଚାପି ଦେଉଛି ସେ ଏକାଥରେ ଆବାସଟା ଘଁ କିିନା ହେଉଛି ଯେ
ଓହୋ ହାତ ବାଜି ଯାଉଥିବ କେତେବେଳେ କେମିତି ଆଉ।
ମୋ ପୁଅ ବସିକି ମୋତେ ନେଲ ପଲିସ ଲଗଉଛି।
ଆଉ ଯାହା ତ ପୁଅ ସଜେଇଦେଲାଣି।
ବସିକି ଗୋଟେ ଶୁଖିଲା ଶୁଖି ଯାଇଥିଲା ତାର କିନ୍ତୁ ଅଛି ମୁଁ ଯେ କେତେଳେ ନେଲ ପଲି ମୁଁ ତାକୁ ଯଦି ଏବେ କହିଦେବି ଚାଲ ପୁଅ ନେଲ୍ ପଲିସି ଲଗେଇବା ସେ ସେ ଜାଣିଦେଇଛି ମୁଁ କଣ କରେ ଅଲଗା ଅଲଗା କଲର୍ ଥାଏ ନେଲ୍ ବୋଲି ବେଶୀ ଦିନି ହେଲେ ଶୁଖିଯିବ ମୁଊ ଏତେ ଲଗାଏନି ଇଚ୍ଛା ହେଲେ କେବେ ଲଗେଇଦିଏ କାଳେ ଶୁଖିଯିବ ମୁଁ ତାକୁ କଣ କରେ ଫ ଫ୍ରିଜରେ ରଖିଦିଏ ମୋତେ ଜଣେ କହିଥିଲା
ହଁ ଫ୍ରିଜ ରେ ରଖନ୍ତି ହଁ ବେଶୀ ଦିନ ରହିବ ମୁଁ ତ ହେଇ ସବୁ ଯାକ ମାନେ ମୋର ଗୋଟେ ଥାକ କହିଲା ଭଳିଆ ନେଲ୍ପଲିସ ଭର୍ତ୍ତି।
ମୁଁ ସେ ହଁ ଗୋଟିଏ ଥାକ ସେମିତି ତ ପୁରା ଇଏ ଆଉ ମୁଁ ବି ସେଇଆ ରଖିଦେଇଛି ସିଏ ଜାଣି ଦେଇଛି ଯେ ନେଲ୍ପଲିସ୍ ଟା ଏଇଠି ଅଛି।
ନାଇଁ ମୋ ପୁଅ ଏ ମୋ ପୁଅ କଣ କରେ କହିଲ ଆମେ ଗୋଟେ ଥର ପାର୍ଲର୍ ଯାଇଥିଲେ ନା ସେ ଦେଖିଛି ପାର୍ଲରରେ କଣ କରନ୍ତି କଣ ନାଇଁ ଆଉ ଏକୁଟିଆ ତମେ କାହା ପାଖରେ ଛାଡିକି ଯିବ ଯୁଆଡେ ଯିବ ତାଙ୍କୁ ସାଙ୍ଗରେ ନେଇକି ଯିବ। ସେ ଯାଇଥିଲା ମତେ ଗୋଟେ ଥରେ ଏମିତି ବସି ବସିଛି ତାକୁ ଯେତେବେଳେ ପାଠ ପଢିବା କଥା କହିବି ତ ଏଇ କଥା ସବୁ ବାହାରିବ। ହେଠୁ ମୁଁ କହିଲି ବାବୁନୁ ଯାଉନୁ ପାଠ ପଢିବୁ। ସେ ସେଠୁ ବସିଲା ବସିଲା ପାଠ ପଢିବିନି ପାଠ ପଢିବିନି ହେଇ ହେଇକି ତାପରେ ମତେ ଆସିକି ମନେଇବ କେମିତି? ମୁଁ ରାଗିଛି ନା ମତେ ସେଠୁ ଆସିକି କହୁଛି ମାମା ତମ ମୁହଁ ଟା କଳା ପଡିଗଲାଣି। ମୁଁ କହିଲି କଳା ପଡିବ ନା ସୁନ୍ଦର ଆଉ ସୁନ୍ଦର ଦେଖା ଯାଉନା ହେଲେ କଣ କରିବା? ସିଏ ଆଉ ସେଟା ମାନେ କହିପାରୁନି କି ପାର୍ଲର କରିବେ ପାର୍ଲର ଯିବା ବୋଲି ସିଏ କହୁଚି ଆ ତମେ ମେକଅପ ଦୌ ନ। ମୁଁ କହିଲି ମେକପ କଣ ନା ତମେ ଯାଇନଥିଲେ ସେଦିନ ଚୁଟି କାଟିଥିଲ ମୁଁ ସେଟା ପାର୍ଲର ଏ ଯାଉନ ପାର୍ଲରରେ ମେକଅପ୍ ହେଇକି ଆସିବ ସୁନ୍ଦର ଦେଖାଯିବ ମୁ କହିଲି ଯଉ ପଇସା ଟା କିଏ ଦବ? ନାଇଁ ନାଁ ତମେ ରଖିଚ ମୁଁ ତା ବାବା ପାଖରୁ ରଖେ ନା ଲୁଚେଇକି। ସିଏ ଘରେ ରହେ ସବୁ ଜିନିଷ ଦେଖ ତ ତମେ ବାବା ପାଖରୁଣେ ରଖିଛ ତମ ପର୍ସରେ ଯ ନେଇକି ଆ ହୁଁ ମୁ କହିଲି ତୁ ମତେ ଦେଖିୁଚୁ ପଇସା ଦେଖୁଚୁ ତୁ ବାବା ଆଗରେ
ଯାଉ ତମେ ହେଲେ ତମେ ହେଲେ ଲୁଚେଇକି ରଖିପାରୁଚ। ମୋର ତ ଯୋଉ ଜାଣେ ସିଏ ହେଲା ଜମା ମାନେ କହିବ ଘରେ ଜମା ପଇସା କ୍ୟାସ ରଖିବାକୁ ଜମା ପସନ୍ଦ କରନ୍ତିନି।
ନାଇଁ ଏଇ ଫୋନ ପେ ହେଲା ତ ସେଇ ଆଉ
କିଏ ଆସିଲା ଦିନରୁ ମୁଁ ବି ସେମିତି ଭାବୁଥିଲି ହେ ପଇସା ଏମିତି ଟିକେ ରଖିଦେବି ଇଏ ବ ହେଲେ ମୋ ପା ବା ହେଣି ଖାଲି ତ ଯାହା ହେଲା ଯୁଆଡେ ଯିବ ହଁ ଏଇଟା ଦରକାର। ହଁ ଦିଅ ସ୍କାନର ଦିଅ ମୁଁ ପଠେଇଦେବି ନ ହେଲେ ହେଲା କି?
ଏଇ ଫୋନ ପେ ହେଲା ନ ନାଇଁ ଏଇ ଫୋନ ପେ ହେଲା ସ୍ତ୍ରୀ ମଙ୍କର ପାଇଁ କାଳ ହେଇଗଲା।
କାଳ ହେଇଗଲା ତାପରେ ପଇସା ମୁଁ ଯଦି କହିବି ଉଠିକି ଯାଉଛି କି ବାପ ଆ ଏଇ ବନ୍ଧୁବାନ୍ଧବ ଆସିଛନ୍ତି ଦିଅ କି କଣ ତାପରେ ସେ କଣ କହିବେ ଯଦି ଦେବେ ଦେଇଥିବେ ଯେତିକି ଟଙ୍କା ତାପରେ କହିବେ ହଁ ପୁଅକୁ ମୁଁ ଯେଉଁ ପଇସା ଦେଇଥିବି ପୁଅ ପୁଣି ମାନ ଯିଏ ଆସିଥିବ ଆଉ ବନ୍ଧୁବାନ୍ଧବ ସେଇଆ ନୁହଁ କି ବନ୍ଧୁବାନ୍ଧବ ବା ସେଇଆ ମାନେ ତମ ତମ ଛୁଆଟାକୁ ଯଦି ଜଣେ ଦେଲା ତମେ ତା ଛୁଆଟାକୁ ସେତିକି ଦବାକୁ ବାଧ୍ଯ ଆଉ କଣ କରିବ? ଆମେ ଯେଉଁ ଘରକୁ ଯାଇଥିଲୁ ଭାଇ ବାହାଘରରେ ମୋର ପିଇସି ଝିଅ ମାନେ ଆମ ବୟସର ଯୋଉଗୁଡା ସବୁ ଆସିଥିଲେ ତାଙ୍କର ବି ଗୋଟେ ଦିଟା ଛୁଆ ମୋର ବି ମୋ ପୁଅଟାକୁ ନେଇକି ଯାଇଥିଲି ନା ମୁଁ ନେଇକରି ତାଙ୍କୁ ଏମିତି ଶହେ ଶହେ ଟଙ୍କା ଲେଖାଏ ଦେଲି ଦେଲି ସିଏ ଆଉ କଣ କରିବେ ମ ତ ଆଉ ସାଙ୍ଗେ ସାଙ୍ଗେ ମୋରି ଆଗରେ ମୋରି ପଇସା କୁ ଫେରେ ଦେବି କି
ସେ ଟିକେ ବୁଲି ଆସିବେ ତାପରେ ଦେବେ ଆଉ।
ତାପରେ ମୁଁ ପୁଅକୁ ରେଡ଼ି କରାଉଥିଲି ପ୍ୟାଣ୍ଟ ସାର୍ଟ ପିନ୍ଧଉଥିଲି ସିଏ ଆସିକି ବୁଲିବାଲିି ତା ହାତରେ ମୁଁ କହିଲି ଦେଖି ଦେଖିଆ ମୁଁ ମାର୍କେ କରିଥିଲି ମୁଁ କୋଉ ପଇସା ଗୁଡା ଦେଇଥିଛି ମତେ ସେଇ ନୋଟ ଆଣିକି ଦଉଛୁ ନା ମୁଁ ତାକୁ ଏମିତି କହିଲି ମୁଁ କହିଲି ମୁଁ ମାର୍କ କରିଛି ମୁଁ କୋଉ ପଇସା ଦେଇଛି ଦେଖିବା ମୋରି ପଇସାକୁ ବ ଆଣିକି ଦଉଛୁ ତାର ସେ କହୁଛି ହଁ ତୋରି ପଇସା ହିଁ ଦଉଛି ପର୍ସ କିଏ ଖୋଲିବ ତୋରି
ଆ ସେଇ ବନ୍ଧୁବାନ୍ଧବ ମାନେ ସିଇଆ ତମେ ଛୋଟ ସେ ଥିବେ ତମେ ଭାବିବ ମାନେ ତମେ ବାହା ସାହା ହେଇ ନଥିବ ତମର ରୋଜଗାର ହଉଥିବ। ନାଇ ତମେ ତ ବାହା ସାହା ହେଇନ ମାନେ ତମକୁ ସମସ୍ତେ ଆସିକି ଦେବେ ନା ଆଉ ତମେ ବାହାସାହା ହେଇ ଚାଲ ତମେ ଦବ ଆଉ ଯଦି ତମେ ଦବ ଛୁଆ ପିଲାଙ୍କୁ ଯଦି ତମର ଛୁଆଟେ ହେଇଥିବ ଆଉ କାହାର ଛୁଆ ନଥିବ ତାହେଲେ ତମ ଛୁଆ ପାଇଲା ଆଉ ଛୁଆ ପାଇଲା ମାନ ଜାଣିଲ ତମର ହେଇଗ ରୋଜଗାର ହେଲା ଆଉ ଯଦି ତମ ଛୁଆ ପାଇ
କିନ୍ତୁ ମୋ ପୁଅର ଏତିକି ଅଛି ଯୋଉ ଯୋଉଠୁ ପଇସା ପାଇବା ଆଣିକି ମାମା
ହଁ ନାଇଁ ମୋ ପୁଅ କଣ କରେ କହିଲ ମୁଁ ତାର ଗୋଟେ କୁମ୍ପି କରିଦେଇଛି ମୋ ପୁଅ ଯିଏ ପଇସା ତାମ ଯଦି କୌଣସି ଦଶ ଟଙ୍କା ପନ୍ଦର ଟଙ୍କା ବି ଦେଇଥିବ ନେ କି କୁୁରକୁରି ଖାଇବୁ ସେ ତାକୁ ଖାଇବନି। ସେ କହ ମାମା ନେଲ ଚାଲ କୁମ୍ପି ରେ ପକେଇଦବା ଯାହା ହଉ ଏଇ ଗୁଣ ଟା ଥାଉ।
ଏଇ ଗୁଣ ଟା ଥିଲେ ଭଲ ମତେ ବି ସେମତି ମୋର ଛୋଟ ବେଳୁ ଏମିତି ଅଭ୍ୟାସ ମତେ କୁମ୍ପିରେ ଟିକେ ପଇସା ପକେଇବାକୁ ଭଲ ଲାଗେ ମୁଁ ବି ପୁଅର ଗୋଟେ କରିଦେଇଛି ସେ ଷ୍ଟିଲ୍ କୁମ୍ପି ଯେମିତି ପଇସା ପଡୁକି ନ ପଡୁ ଥାଉ ହେଲେ ସେ ଛୁଆଟା ଜାଣୁ ଯେ ହଁ ଏଇଠି ପଇସା ପଡ଼େ।
କିନ୍ତୁ ଖୋଲୀଳା ବେଳକୁ କିଛି ନଥିବ।
ମୁଁ ତ ବେଳେ ବେଳେ ତା ବାପା ପଇସା ଦିଅନ୍ତିନି ବୋଲି ଲାଷ୍ଟକୁ ଏ ଶେଷରେ ଆଉ କଣ କରିବି ମୁଁ ସେଇ ପଇସାରୁ ଆଉ ଘରେ ତ ପଇସା ନଥିବ ଧନ ଗୋଟେ ଏ କଣ ଟିକେ ଗୋଟେ ବେପାରୀ ଆଇିଲା ତମେ ତାକୁ କହିବ ନା ଜଣେ ସବୁ ବେପାରୀ କ ଆ ସ୍କାନର ରଖୁଛନ୍ତି କି ତମେ ତାଙ୍କୁ କହିବ କି ନାଁ ହେଲା କ୍ୟାସ୍ ନାହିଁ କି ତାଙ୍କୁ ଫୋନ କର ତ କିଏ ତାକୁ ଫୋନ କର ସିଏଥିବେ କୋଉ କାମରେ ଫୋନ ଉଠୋଉ ଥିବେ ନ ଉଠୋଉ ଥିବେ ଘରେ ଇଆଡ଼େ କ୍ୟାସ୍ ନଥିବ ଲାଷ୍ଟକୁ ତାରି କୁମ୍ପାରୁ କାଢ଼ିକି ଦେବି ଆଉ କଣ କରିବି। ଆଉ ସେ ଯୋଉ ଧନିୟ ପ୍ଲାଷ୍ଟିକ୍ କୁମ୍ପା ହେଲା କି ମାଟି କୁମ୍ପା ହେଲା ତମେ ତ ଭାଙ୍ଗି ପାରିବନି ନା ମୁଁ ସେଇଥିପାଇଁ ଭାବି ଚି ଏତିକି ସେ ଯେଉଁ ଷ୍ଟିଲ୍ କମ୍ପା ନେଇକି ଆଇଲି ତାକୁ ଚାବି ପକେଇଛି ସିନା କିନ୍ତୁ ଯେତେ ଦରକାର
ନାଇଁ ଆମ ସେଟା ସେଟା ବି ଗୋଟେ କଣ କହିଲ ଗୋଟେ ଇଏ ସାହସ ମୁଁ ବି ସେମିତି ପୁଅ ରଖିଛି ଆମର ମଝିରେ ହେଇ ହହୁଛି ଗୋଟେ ଯୋ ଏଇ ଯୋଉ ଗ୍ୟାସ ହେଇ ଗଲାଣି ତ ଅସୁବିଧା ହେଲାନି ସେଇ ଟାଇମରେ ପୁରା ମାସ ଲାଷ୍ଟେ ରେ କିଣା ହେଲା ଗ୍ୟାସ ମାସ ଲଷ୍ଟ ରେ ଚାକିର ମାନେ ଜଣିଥିବା ପଇସା ଟଙ୍କା ଟେ ପାଖରେ ନଥିବ ଆଉ ମୋର ସ୍ୱାମୀ କହିଲି ଆଉ ଗ୍ୟାସ ଯାଉନ ଭରିକି ଆଣିବ ମୋ ପାଖରେ ଆଉ ପଇସା ନାହିଁ ଆରେ ସିନା ତମେ ଗାଁରେ ଅଛ ହଁ ଗ୍ୟାସ୍ ନଥିବ ଚୁଲିରେ ରୋଷେଇ କରି ଖାଇଦବ ତମେ ଯଦି ବାହାରେ ଅଛ ତମେ କୋଉଥିରେ ରୋଷେଇ ଖାଇ ରୋଷେଇ କରିକି ଖାଇ ମୁଁ କହିଲି ଆଉ ମୋ ପାଖରେ ତ ମୋ ପାଖରେ ଥିବ ବି ଯଦି ମୁଁ ତାଙ୍କ ଆଗରେ କାଢିକି ଦିଏନି। ଓ ସେ ଜାଣିଯିବେ ମୋ ପ ପଇସା ଅଛି ଆଉ ଦେବେନି ମତେ ମୁଁ ସେଠୁ କରି ଦେବିନି। ମୁଁ କହିଲି ପଇଶା ନାହିଁ କଣ କରିବା କହିଲି ଆଉ କଣଁ ମୋତେ ଯାହା ହୋଟେଲରୁ ଆଣି କିଣିକି ଦବ। ପାଖରେ ପଇସା ନାହିଁ ମୁଁ ଗ୍ୟାସ ଭରିନି ତମକୁ ହୋଟେଲରୁ କିଣି କିଣିି ଖାଈବାକୁ ଦେବୀ।
ହୋଟେଲରେ ତ ସେତିଳେ ତ କହିବ ହୋଟେଲ ଗୁଡା ବି ବନ୍ଦ
ହଁ ବନ୍ଦ ହେଇଗଲା ହେଠୁ କହିଲେ ନହେଲେ କହିଲେ କଣ କରିବା ପଇସା କାହାକୁ କହିବି ନହେଲେ ଆଣିବି ମୁଁ କହିଲ ନା କରିବା କିଛି ଦରକାର ନାହିଁ। ମୋ ପୁଅ ପଇସା ଦଉଛି ମୋ ପୁଅ ପଇସା ହେ ପୋଣି ରେ ମାନେ କୁମ୍ପି ପକିବ।
ତାପରେ ଘରେ ପଇସାଟା ଇ ଥିବ। ଜଣେ ମାଗିକି ଆଣିବ ଅନ୍ୟ ଠାରୁ ସେଇଟା କଣ ଭଲ ଲାଗିବ କି ଆଉ।
ପଇସା ଯଦି ସେ ଦେଖିବେ ପୁଣି କାଢିବି ସେ ଦେବେନି ତାପରେ ହେବଲା ପୁଅ ପଇସା ଦେବେ ପୁଅ ପଇଶା ଦେଲା ମାନେ ସେ ଯାହା ଖାଇବୁ ଆଣିକି ସେ ପକେଇବି ସେଥିରେ କାରଣ ସିଏ ଛୁଆ ପଇସା ରଖିବେନି ନା ସିଏ ପୁଅ ପଇସା କାଢିକି ଦେଲି, ତାରି ପଇସା ଗୋଟେ ଅଛି ବୋଲି ହଁ ଦରକାର ଯେତେବେଳେ ଦରକାର ତାରେ ସାହସ ଅଛି ନା ତାକୁ ଖୋଲିଦେଲୁ ତା ଦେହରେ ନେଇଗଲେ ପୁଣି ପଛରେ ପଇସା ହେଲା
ନ୍ତୀ କିନ୍ତୁ ସିଏ କହିବେ ହଁ ପୁଅ ପଇସା କଣ ଘର ପଇସା କଣ ସେଇ ପଇସା ତ ହେଲା ଆଉ ଖର୍ଚ୍ଚ ତ କରିଦେଇଛ କରିଦେଇଛ ଆଉ କଣ ହେଲା। ଆର ଖର୍ଚ୍ଚ କରିଦେଇଛି ବୋଲି ଘରେ ସିନା ମୁଁ ପଇସା ରଖିଥିଲେ ମୁଁ ଗୋଟେ
ପାଖରେ ଗୋଟେ ତାପରେ, ଏକୁଟିଆ ଛୋଟ ଛୁଆଟେ କେତେବେଳେ କଣ ଦରକାର ପଡିଯିବ। ଆ ସବୁବେଳେ କଣ ତ ମୁଁ ସ୍ଵାମୀ କଣ କହିଲେ କିନ୍ତୁ ସେ ଜାଣି ପାରନ୍ତିନି ଯେ ତାଙ୍କ ଘରୁ ପଇସା ଟା ନେଇଯିବେ ସେମାନେ ଜାଣିପାରନ୍ତିନି। ଥରେ ତାଙ୍କର ମୁଁ କହୁଛି ପଇସା ଥିଲା ବୋଧେ ତିନି ହଜାର ଟଙ୍କା ଭଳିଆ ଥିଲା ତାଙ୍କ
ହୁଁ।
ସେ ଗାଧୋଇବାକୁ ଯାଇଛନ୍ତି। ଗାଧେ ଜନ୍ତେ ମୁଁ ଏତେ କମ ପଇସା ଅଛି ମାନେ ସେ ଜାଣିଯିବେ ବୋଧେ ଯଦି ପଇସା ନେବି ମୁଁ ହେଇଠୁ ତ କଣ କଲି ବେଶୀ ନେଲିନି ମାତ୍ର ପାଂଶଟଙ୍କା ମୁଁ ନେଲି। ପାଂଶ ଟଙ୍କା ନେଲି ହେଠୁ ସେ ସିନା ଯିବାର ଥାଏ ବାହାରକୁ ସେ ନ ଜାଣିବ ପା ପଇସା ନେଇ ଯଦି କୌଣସି ବାଟରେ ଦରକାର ପଡିବ ତାହେଲେ ହଇରାଣ ହେଇଯିବେ। ସେଠୁ ତାଙ୍କୁ ଜଣେଇବା ହିସାବରେ କାଳେ ଜାଣି ପାରୁଛନ୍ତି କି ନାଇଁ ସେ ଚେକ୍ କରନ୍ତୁ ଯେମିତି ସେଇ ହିସାବରେ କହିଲି। ମୁଁ ଆଉ ପଇସା କେତେ ଟଙ୍କା ଅଛି ମୋତେ ଦଉନ ସେଠୁ କହିଲେ ପଇସା ତ ନାହିଁ ମୁଁ କ ଦେଖିବା ତମ ପର୍ସ ଅଛି ନାହିଁ ମୁଁ ଜାଣି ତାଙ୍କ ସହିତ ଚେକ୍ କରନ୍ତୁ ସେଠୁ ହଁ ତାଙ୍କ ଖୋଲିଲି ସେଠୁ ମୁଁ କହିଲେ ପଇସା ଅଛି କହିଲି ନା ନା ଏଟା ମୋ ପଇଶା ନୁହେଁ ଆଉ କା ପଇସ ଦେଖିବା ସେଠୁ ଦେଖିଲେ। ତମର କେତେ ଟଙ୍କ ଅଛି ଅଢ଼େଇ ହଜାର ଟଙ୍କା ତମ ଦେଇ ଅଛି। ଅଢ଼େଇ ହଜାର ଟଙ୍କା ରଖିଛ ମତେ ଦଉନା ମାନେ ସେ ଜାଣିି
ତାଙ୍କର ପଇସା ଅଲରେଡି ଚୋରି ହେଇଗଲାଣି ବୋଲି ସେ ଜାଣି ପାରୁନାହାନ୍ତି।
ନାନ୍ତି ହେଠୁ ଅଢେଇ ହଜାର ଟଙ୍କା ଅଛି ହବନି। ଅଢେଇ ହଜାର ଟଙ୍କା ରଖିଛ ମୋତେ ପାଂଶଟଙ୍କା ଦେଇ ପରୁନ ହେ ଠୁ କହିଲେ ହ ହବନାଇଁ ବାଠୁ କହେ ମୁଁ କହିଲ ଆଉ ଅଢେଇ ଦେଇ ଟଙ୍କା ତମ କାଲି ପାଞ୍ଚ ହଜାର ଟଙ୍କା କ ଖଥିଲା କହିଲେ ହଁ ଯୋଉ ଯାଇଥିଲେ ଏଇଟା ହଉଛି ଆମର ଅଷ୍ଟମୀ ଟାଇମ ରେ, ବୋଧେ ହେଲେ ହ ଯଷ୍ଟ ଡ୍ରେସ ଆଣିଲ ସେ ସବୁ ଖର୍ଚ୍ଚ ହେଇଗଲାଣି ଦି ହଜାର ଟଙ୍କା। ଆଉ ହିସାବ ମାନେ ଯେମିତି କହିଲେ ପୁରା କନିଡେନ୍ସ ସ ହିସାବ ଠେଁ ଠେଁ ପଇସା କୁଆଡେ ଯିବ ପଇସା ଏଇଠି ଅଛି।
କିନ୍ତୁ ମୋ ବାପା ମୋ ବାପା ପୁରା ହିସାବି ଆମର ମନେ ଯେ ଆମେ ଯଦି ମୋ ଭାଇ ଆମେ ତ ପ୍ୟାଣ୍ଟ ସାର୍ଟ ରୁ ପଇସା କାଢୁନୁ ମୋ ଭାଇ ଟିକେ ଏଇ ପଇସା ପତ୍ରରେ ଲାଲୁଛ ସିଏ କଣ କରିବ ପଇସା ପତ୍ର ବାପାଙ୍କ ପ୍ୟାଣ୍ଟ ସାର୍ଟରୁ କାଢ଼ିକି ନେବାରେ ଟିକେ ତାଙ୍କର ତାର ଅଭ୍ୟାସ ଥିଲା। ସିଏ ବାପା କିନ୍ତୁ ବହୁତ ହିସାବି ବାପା ଯଦି ପାଞ୍ଚ ଟଙ୍କା ବି ବା ପା ଅବଶ୍ୟ ପାଠ ପଢିନାହାଁନ୍ତି କିନ୍ତୁ ପାଞ୍ଚ ଟଙ୍କା ବି ଯଦି ରଖିଥିବେ ତାଙ୍କର ମନେଥିବ ଯେ ହଁ ମୁଁ ପାଞ୍ଚ ଟଙ୍କା ର
ନାଇଁ ନାଇଁ ଆଗ କାଳର ଲୋକ ପୁରା ହିସାବ ପଇସାରେ ମୋ ବାପା ବି ସେଇଆ ଦଶ ଟଙ୍କା ଯଦି କି ନେଇ ଯାଇଥିବ ମୋ ବାପାଙ୍କ ଆ ମାନେ ପେଣ୍ଟରେ ସବୁବେଳେ ପଇସା ଥିବ ସବୁବେଳେ ସେ ପେଣ୍ଟ ଟା ଆଲଣା ଉପରେ ପଡିଥାଏ। ମୋ ବାପାଙ୍କ ପେଣ୍ଟରୁ ଯଦି କିଏ ଦଶ ଟଙ୍କା ନେଇଥିବ ସେ ଆଗପଚାରିବେ ଆଜି ପଇସା କିଏ କାଢିଚି। ମାନେ ଆମେ ଯଦି କଲେଜ ଯେତେବେଳେ ସେତେବେଳେ ସେ ଦଶ ଟଙ୍କାରେ ପାଞ୍ଚଟା କି ଚାରଟା କି ପାଞ୍ଚଟା ଗୁପଚୁପ ଦଉଚନ୍ତି। ସେତେବେଳେ ପାଞ୍ଚ ଟଙ୍କାରେ ଆମେ ଦଶଟା ଗୁପଚୁପ୍ ଖାଉଥିଲୁ।
ହଁ ଗୁପଚୁପୁ ମୋର ମନେ ଅଛି ଟଙ୍କାରେ ଚାରଟା ଲେଖାଏ ଆମେ
ହଁ ନାଇଁ ମୁଁ କିନ୍ତୁ ପାଞ୍ଚ ଟଙ୍କାଟା ଚାରଟା ଯେତବଳେ ମୁଁ ଛୁଆ ବେଳ କଥା ଯେତେବେଳେ କଲେଜ ପଢିଲା ସେତବଳେ ପାଞ୍ଚ ଟଙ୍କାରେ ଦଶଟା ଗୁପଚୁପ୍ ମିଳୁଥିଲା ହଁ ହଁ ଆଉ ସେତବଳେ ପାଞ୍ଚ ଟଙ୍କା ନେଇକି ଗଲେ ବି ମାନେ ବହୁତ ହଁ ପଇସା ସେତେବେଳେ ଏତେ ଟେଜ୍ ନା ଆଉ ପାଞ୍ଚ ଟଙ୍କା ନେଇକି ଯାଇ ମୁଁ ଯଦି ମୁଁ କହି ଦେଇକି ଯାଇଥିବି ବାପା ମୁଁ ତମ ପକେଟରୁୁ ପାଞ୍ଚ ଟଙ୍କା ନେଇଛି କାହିଁକ ନା ମୋ ବାପ ସାଙ୍ଗେ ସାଙ୍ଗ ଜାଣିଦେବେ ଯେତିକ ପାଞ୍ଚ ଟଙ୍କା କମିଛି ଦଶ ଟଙ୍କା କମିଛି ସେ ଖୋଜିବା ଆଗରୁ ମୁଁ ଜଣେଇ ଦେଇଥିବି ଏ ତ ମୋ ସ୍ଵାମୀ ଗୋଟେ ଏମିତି ସେଇଆ କହିଲି ତମେ ବାହାରେ ରହୁଛ ତମେ ପକେଟରୁୁ କେତବଳେ କିଏ ପଇସା ତମେ ଜାଣିପାରୁନଥିବ କହିଲେ କାହିଁ ମୁଁ ନଉଛି ତମେ ଜାଣିପାରୁନ ମୁଁ ଥରେ ନେଇଯାଇଥିଲି ଶହେ ନା ଦୁଇଶ ଟଙ୍କା କାଢିଥିଲି ସେଇଦିନ ଜାଣି କାରଣ ସେତେବେଳେ ପଇସା ବିଲକୁଲ ନଥିଲା ସେଇଦିନ ଜାଣିଥିଲେ।
ଯେତେବେଳେ ପୁରା ପଇସା ଟା ଅଭାବ ଥିବ ସେତିକିବେଳେ ଜଣାପଡିବ କି ମତେ ଏତିକି ଟଙ୍କାରେ ର ରହିବାର ଅଛି ମୁଁ ଏତିକି ଦିନ ରହିବି ସେତିକିଆଳେ ଜଣାପଡ଼ିବ ଯେ ହଁ ମୁଁ ଏଇଠି ଏତିକି ଟଙ୍କା ଖର୍ଚ୍ଚ କରିଥିଲି।
ହଁ ବା ନହେଲେ ଯଦି ପଇସା ଟିକେ ଅଧିକ ଥିବ ତାପରେ ସିଏ ଏତେ ହିସାବ ବି କରନ୍ତିନି। ହିସାବ ନ କରନ୍ତି ବୋଲି ମୁଁ ସବୁଳେ ତମେ ହିସାବ କରୁନ ବୋଲି ହ ରାଣ ହବ ହେ ଯଦି ଜିନିଷ ଏଇ ମୁଁ ରଖିଦିଏ ମୁଁ କଣ କରେ କହିଲ ଯଦି ଆମର କୋଉଠୁ ମାନେ ପଇସା ଆସିଥିବ ନା ମୁଁ ଯଦି କାହା ପାଖରୁ ଆଣିଥିବି କିଛି ଦରକାର ବଳେ ତାକୁ ଯେତେବେଳେ ରିଟର୍ଣ୍ଣ କରିବି ମୁଁ ମାନେ ତାକୁ ଆଗୁଆ ମୁଁ ପଇସା ମୋ ପାଖରେ ଥାଏ ମୁଁ ତାକୁ ଦେଇ ଦେଇଥାଏ। କିନ୍ତୁ ମୁଁ ଆଙ୍କ ପାଖରୁ ଯେତବଳେ ଆଣେ ମୁଁ କହିବି ସେ ଏତିକି ଟଙ୍କା ସୁଧ କହିିଚି ବା ଆଉ ସୁଧ ପଇସା ତାକୁ ଏ ବ ମୁଁ ସୁଧ ବାବଦକୁ କହିିକି ଆଣିକି ସେ ପଇସା ମୂଳ ପଇସା ବି ମୁଁ ରଖିଦିଏ ସୁଧ ପଇସା ଯାହା ଆଣିବି ସୁଧ ପଇସାଟା ମୋର ଏକ୍ସଟ୍ରା ଇନକମ୍ ହେଇଯାଏ ଆଉ। ଏ ସ୍ତ୍ରୀ ଲୋକମାନେ କଣ ସେ ପଇସା ରଖିକି କଣ କରେ ସେ ସ୍ଵାମୀ ମାନଙ୍କୁ ହିଁ ଦେବେ। ନା ସେମାନେ ଆଉ କଣ କରନ୍ତି ପଇସା
ବାହାଘର ସରିଲା ପରେ ତମର ଦେଖିବ ଗୋଟେ ଇଚ୍ଛା ହବନି
ଇଚ୍ଛା ମରିଯିବ ହଁ ହଁ ମରିଯିବ କାହିଁକି ତମେ ଦେଖୁଛ ନା ଏତେ ପରି ଶ୍ରମରେ ସ୍ୱାମୀଟା ରୋଜଗାର କରୁଚି ଆଉ ଜଣେ ଇଆଡେ ସିଆଡେ ଖର୍ଚ୍ଚ କରିବ କି? ତ ମୁଁ ସେଇ ପଇସା ରଖିଥାଏ ଯେତେବଳେ ଅସୁବିଧା ହବ ଆ ନାଁ ତା ନାଁ କହିକି ଦେବି। ଡାଇରେକ୍ଟ କହିବିନି ଯେ ଏଇଟା ମୋ ପଇସା ମୁଁ କହିବି ଏଇଟି ଆ ପାଖରୁ ମାଗିକି ଆଣି ମାଗିକି ଆଣିଚି ନହଲେ ସେ ଦେବେନି ମୋ ପଇସା ଶୁଣିଲେ ମୁଁ ସେଥିପାଇଁ ଆ ନାଁ ତା ନାଁ କହିକି ଆଣିକି ଦେଇଦିଏ ପୁଣି ଦରକାର ହବ ଯ ବଳେ ତମେ ତ ଯାହା ବି ହେଲେ ରିଟର୍ଣ୍ଣ କରିଆ ନା ପର ପଇସା ଯେ ବଳେ ପର ପଇସା ରିଟର୍ଣ୍ଣ କରିଦବ ଭଲ।
ଅନ୍ୟ ନାଁରେ ଇଏ ଆଉ ହଁ ଆଉ ଇଏ